ହ୍ୟାଲୋ।
ହଁ ଭାଇ କୁହ।
ଆଉ ଦେହପା କେମିତି ଅଛି?
ଭଲ ଅଛି।
ଆଉ ଘରେଏଏ ସମସ୍ତେ?
ଘରେ ସମସ୍ତେ ଭଲ ଅଛନ୍ତି?
ସମସ୍ତେ ଭଲ ଅଛନ୍ତି।
ହଁ ସମସ୍ତେ ଭଲ ଅଛନ୍ତି। ଆଉ ତମ ଘରେ?
ଆମ ଘରେ ବି ସମସ୍ତେ ଭଲ ଅଛନ୍ତି ଭାଇ ତ ନାହିଁ ଭାଇ ବାହାରେ ମୁଁ ଏଇନା ଘରେ ଅଛି ଆଉ। ଗୁଳୁଗୁଳି ଗରମ ଯେମିତି ହଉଛି।
ଖ ପିଆ ସବୁ ଭଲ?
ହଁ ଖାଇବା ପିଇବା ଭଲ। କଣ ଖାଇଛୁ ତ
ମୁଁ ଭାତ ଖାଇଥିଲି। ଭାତ ତରକାରୀ ଆଳୁ ଭର ତା ଏମିତି ସବୁ ଖାଇଥିଲି ଯାହା ହେଇଥିଲା ଘରେ ଆଉ।
ହଁ ଆଉ ବିଲ ବାଡି କାମ ସରିଲାଣି ନା ଚାଲିନି?
ବିଲବାଡି କାମ ଚାଲିନି କାମ ଆସିଲେ ହବ ଆଉ ଆଉ କେତେ ଦିନ ଅଛି? ତାପରେ କାମ ଚଲେଇବ ଭାବି ଯୁଆଉ।
ହୁଁ ସେ ବର୍ଷାକୁ ତ ସମସ୍ତେ ଅପେକ୍ଷା କରିଛନ୍ତି ବର୍ଷା ଟିକେ ହେଲେ ବିଲରେ ପାଣି ଟିକେ ହେଲେ ଫସଲ କରାହବ।
ହଁ ବିଲରେ ତ ପାଣି ହେଇନି ସେଇ ଯୋଉ ତ ଚାଷ ବି ହେଇନି ଚାଷ ହେଲା ବେଳ ତଥାପି ବହୁତ ଦିନ ରହିଯିବ ବର୍ଷା ନହେଲେ ଚାଷ ବି କରିହବନି ନା।
ହଁ କଣ କଣ ସବୁ ଚାଷ କର?
ରେ ଧାନ ମୁଗ ବିରି କୋଳଥ ଏମିତି ସବୁ ପ୍ରକାର ଫସଲ କରୁ ଆଉ।
ଚାଷ କର ଏଇତ ମୁଖ୍ୟ ବର୍ଷା ଦିନ ଆସିଲା ଏଇନେ ଧାନ ଚାଷ ଟା ଆଗେ ମୁଖ୍ୟ ଜିନିଷ।
ହଁ ଏବେ ତ ଧାନ ଚାଷ ହିଁ ସବୁ ଅଛି।
ଧାନ କେମିତି କଣ ଧାନ ଚାଷ ଟା କେମିତି କଣ କର ଫାଷ୍ଟ? ନେ ବିଲ ତ ଏଇନେ ସବୁ ଶୁଖିଲା।
ହଁ ଆମେ ଫାଷ୍ଟ ବର୍ଷା ହେଲେ ଠାକୁରାଣୀ କି ଆଗ ଗୋଟେ କିଆରିଚଷିବୁ। ଚଷିବୁ ତା ପରେ ସେ ଏଥିରେ ବିହନ ବୁଣିବୁ।
ହଁ।
ତାପରେ ଲୋକ କିଛି କରିକି କି ସେ ବିହନ ଯେଉଁ ବୁଣା ହୋଇଇଥିବ ଆମର ତଳି ମାରି ବେ ତାପରେ ଲୋକଙ୍କୁ ବୁଝିବୁ। କି ବୁଝେଇକି ଲୋକ ଆସିିକି ତଳି ମାରିବେ ଆଉ।
ରୋଇଲେ କେତେ ଟାଇମ ଲାଗେ କେତେ ସମୟ ଲାଗେ ଗୋଟେ ଫସଲ ମାନେ ହେବା ପାଇଁ।
ସେ ଫସଲ ହବା ପାଇଁ ଧାନ ନେଇକି ଅଛି। ଛୋଟ ଧାନ ଅଛି ବଡ଼ ଧାନ ଅଛି ବହୁତ ପ୍ରକାର ଧାନ ଅଛି।
ହଁ ଠିକ। ହଉ ତାହଲେ ଏମିତି ସବୁ ଫସଲ ଫାସଲ କର ଅମଳ ବି କର।
ହଁ ଅମଳ ହୁଏ ଜାନୁଆରୀ ଫେବୃଆରୀ ମାସ ଆଡକୁ ଅମଳ ହେଇଯିବ ଧାନ।
ପ୍ରାୟ ଶୀତ ଋତୁ ବେଳେ କୁ ଅମଳ କରିଦିଅ।
ହଁ।
ଭଲ କଥା। ଆଉ କଣ?
ଆଉ ଏବେ ତ ତମ ଗାଁରେ ସବୁ କଣ ଚାଲିଛି।
ଆମ ଗାଁରେ ବି ଏନେ କାହିଁ ଟିକେ ବର୍ଷା ପାଣି ହେଲେ ସିନା ଆମେ ବି ଫସଲ ଚାଷୀ ଘର ଲୋକ ଫସଲ ଟିକେ କରିବୁଁ ବର୍ଷା ହେଇନି ତ ଆଉ କାଳବୈଶାଖୀ ଦିନେ ଦିନେ ହଉଛି। କୋଉଦିନ ହଉଛି ଖାଲି ପବନ କୋଉଦିନ ବର୍ଷା ଟିକେ ଟିକେ ପକଉଛି କୁଆପଥର ମେଘ ଟିକେ ହଉଛି ସିନା ମଜବୁତିଆ ମେଘ ଟିକେ ହେଲେ ବିଲ କାମ ଆରମ୍ଭ କରିଦିଅନ୍ତୁ।
ହଁ ଏ ସବୁଆଡେ ତ ସେମିତି ଚାଲିଛି ବର୍ଷା ପବନ ଟିକେ ଟିକେ ହଉଛି ଗରମ ବହୁତ ହଉଛି ପ୍ରଚୁର ଭାବରେ ଗରମ ଟା ହଉଛି ଆମ ଆଡେ। ତମ ଆଡେ କେମିତି ଗରମ ହଉଛି ତମ ଆଡେ।
ଆମର ତ ଆହୁରି ପ୍ରଚୁର ଭାବରେ ହଉଛି କରିବୁ ଆଉ କଣ ଗଛ ପତ୍ର ସବୁ କାଟି ଦଉଛନ୍ତି। ଏମିତି ଗଛପତ ପତ୍ର କାଟିଲେ ଆଉ ଗୁଳୁ ଗୁଳି ଗରମ ଯିଏ ମାଟି ଘରେ ଆଠୁ ଘରେ ରହି ଥିବ ତାର କିଛି ମାନେ ଅସୁବିଧା ହବନି ଆଉ ଯୋଉମାନେ ଏ କୋଠା ଘରେ ରହିଲେ ପ୍ରାୟ ସବୁ ପକ୍କା ଘର ଗୁଡା ତ ଗୁଳୁଗୁଳିରେ ଛୋଟ ପିଲା ସବୁ ଦେହ ହାତ ଘିମିର ଫିମିର ହେଇଯାଉଛି। କଣ ଆଉ କରିବା ଏମିତି ହଉଛି ଆଉ
ଆଉ କୁଆଡେ ବୁଲି ବୁଲା ଯାଉଛ ନା ଘରେ ଏମିତି ବସିଛ।
ଏଁବି ସେଇ ଗାଁ ରେ ଯେତକ ସବୁ ସବୁ ଆମର। ଏଁ ଆଧ୍ୟାତ୍ମିକ ସ୍ଥାନ ଅଛି ସବୁ ଗୁଡାକୁ ଯାଉଛୁ ବୁଲାବୁଲି କରୁଛୁ ତ ଆଗକୁ ରଜ। ପର୍ବ ଆସୁଛି ଓଡିଆ ମାନଙ୍କ ଙ୍କର ପର୍ବ
ହଁ ର ରଜରେ ତ ସବୁ ବୁଲାବୁଲି କରନ୍ତି ରଜରେ ତମ ଆଡେ କଣ କଣ ଦୋଳି ପଡୁଛି।
ରଜରେ ଆମର ରଜ ମହୋତ୍ସବ ହେଉଛି ଦୋଳି ସେ ଆମର ବହୁତ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଦୋଳି ତ ପୁରା ରାମଦୋଳିଠୁ ଆରମ୍ଭ କରିକି ଛୋଟ ପିଲାଙ୍କ ଖେଳିବା ଦୋଳି ଯେତେକ ଆମର ସବୁ ନିଶାଣି ଦୋଳି କୁହାଯାଏ ପଟା ଦୋଳି କୁହାଯାଏ ସବୁ ଗୁଡିକ ପଡୁଛି।
ଆମ ଆଡେ ବି ସେ ସବୁ ଗୁଡ ପଡି ତୁ ଏ ଏବେଁ ପିଲା ଗାଁ ରେ ଅଭାବ। ଶୁଭ ହେଇଗଲେଣି ପିଲା ନିଜ ନିଜ କର୍ମ ଖେତ୍ରକୁ ଗଲେଣି ଭାରି
ହଁ ଯୋଉ ଆ ଯେ ଏନ ତ ଚାଷ ବାସରେ ଟିକେ ମୁଣ୍ଡ ଖେଳଉଛୁ ଗାଁ କରେରେ ଗୋଟେ ପାଣି ନାଳ ଯାଇଛି ସେ ପାଣି ନାଳରୁ ଯଦି ପାଣି ମଡେଇବୁ ହାତରେ ତାହେଲେ ଫସଲ ହବ। ନଲେ ଏବର୍ଷ ମରୁଡି ପରିବାର ସମ୍ଭାବନା ଅଛି ଦେଖିବା କଣ ହଉଛି? ଚାଷ ହଁ ଆଉ ମୁଗ ବିରି ତ ସିଏ ସବୁ ଓ ରବି ଫସଲ ଆମର ଶୀତ ସୀତ ଦିନିଆ ପ୍ରାୟ ଆମେ କରୁ ସିଏ ନାଳ କୂଳ ବିଲ ଗୁଡାାରେ କରାହୁୁଏ ତ ମୁଖ୍ୟତଃ କହିବାକୁ ଗଲେ ଆମର ଧାନ ହେଲା ମୁଖ୍ୟ।
ହଁ ଧାନ ଏବେ ତ ହବ ଖତ ଆମର ଇଆଡେ ବିଞ୍ଚା ହେଇନି ଖତ ବିଞ୍ଚିବା ପାଇଁ ଲୋକ ବୁଝୀଲେ ଲୋକ ଆଉ କାମ କରିବା ପାଇଁ ଚାହୁଁ ନାହାନ୍ତି। ଲୋକ ସବୁ କମ୍ କର୍ମ କୋଢ ହେଇ ଗଲେଣି।
ହଁ ଗଛ ପତ୍ର ବି ଆଉ ଜଙ୍ଗ ଏତେ ନାହିଁ ଯେ ଏଁ ସବୁ ଗ୍ୟାସ୍ ଚୁଲା ପ୍ରାୟ ହେଇଗଲାଣି ଆଉ କାହିଁ ଏତେ ନିଜ ଘର ଚୁଲି ଭାତ ହାଣ୍ଡି ସେ ସୁଖିଲା କାଠ ପତ୍ର ଜାଳିକି ଆଉ କେହି ଲୋକ କୋଊ ରୋଷେଇ କରୁନାହାନ୍ତି କି ଅଁ ଘରେ ବି ଆଉ ସବୁ ଅତ୍ୟାଧୁନିକ ସାମଗ୍ରୀ ସବୁ ବ୍ୟବହାର ହଉଛି ଆଉ ସେ ଶିଳ ଶିଳୁପତା ନାହିଁ ହେମଦସ୍ତା ନାହିଁ। ସବୁ ଆଧୁନିକରଣ। କଲେଣି ଆଧୁନିକ ଯୁଗକୁ ସବୁ ଆସିଲେଣି ଓ କିଏ ପୁରୁଣା ଜିନିଷକୁ ଆଉ କେହି ମନ ପକାଉନାହାନ୍ତି। ଆଗରୁ ଥିଲା ଲୋକେ
ଆମ ଗାଁ ଆଡ କେବେ ଆସୁଛ?
ହୁଁ ଗାଁଡେ ଯିବି ତ ପର୍ବପର୍ବାଣିୀ ଆଗକୁ ଅଛି ବହୁତ ତମ ଗାଁରେ ଦଶହରା ପର୍ବ କଣ ହଉଛି ପ୍ରସିଦ୍ଧ ଶୁଣିଥିଲି। ଉ ବଳଦ ଯାତ୍ରା ହୁଏ।
ସେ ରଜୁକୁ ଆଶ୍ରମ ଗାଁକୁ
ହଁ ରଜକୁ ତ ନିଶ୍ଚୟ ଯିବି ରଜ ୁ କିଛି ମଜା କରିବା ଭୋଜିଭାତ କରିବା।
ହଁ ପୁଲି ଯିବା ଏକ ତୀର୍ଥସ୍ଥଳୀକୁ
ହଁ ତୀର୍ଥସ୍ଥାନକୁ ବୁଲିବାକୁ ଯିବା। ଏ କିଛି ନାହିଁ ସବୁ ସମସ୍ତେ ଭଲରେ ରୁହନ୍ତୁ ସୁଖରେ ରୁହନ୍ତୁ ଏ ବର୍ଷ କେମିତି ମରୁଡ଼ି ଟିକେ ନ ପଡୁ ଲୋକମାନେ ଚାଷର କ୍ଷେତ୍ରରେ ଭଲ ପଇସା। ପଇସା ପାଆନ୍ତୁ।
ଆଉ କଣ ଖାଇଥିଲ ତମେ?
ଖାଇଥିଲି ଭାତ ଖାଇଥିଲି ଆଉ ଘୁଗୁନି
ତ ନାଇ ଆମର ତ
ଘୁଗୁନି ମିଳୁଛି ତମ ଗାଁ ରେ ଘୁଗୁନି ମିଳୁଛି। ମିଳୁିବ ଗୁନି ଗୋଟେ ଜିନିଷ କଣ ସମସ୍ତଙ୍କୁ ମିଳୁଛି ପାଞ୍ଚ ଟଙ୍କାରେ କିଣିକି ଆଣିଲେ ପରିବାର ଟାଙ୍କ ଖାଇବେ ହ ଆଉ ଏନି କଣ କରୁଛ କଣ ଏନି
ନା ତ ବିଲୁଆଡେ ଆସିଥିଲି। ଖତ ବିନ୍ଛିି ବୋଲି ପ୍ରଚୁର ଭାବରେ ଖରା ହଉଛି। କି ବିଞ୍ଚି ପାଇଲିନି ଦେଖିବା ମୁଁ ଲୋକ ଆଣିକି ଯଦି ହେଲା ବିଞ୍ଚିବି।
ଖରା ଜୋରରେ ହଉଛି।
ପ୍ରଚୁର ପରିମାଣରେ ଖରା
କଣ କରିବା ଯାହା ଅଛି ତ ହବ ତ ଦିନ ପରେ ରାତି ରାତି ପ ଦିନ ଖରା ପରେ ଶୀତ ଶୀତ ପରେ ଖରା ହୁଏ ଆଉ ଖରା ହବ ଏଇତ ଖରା ତାକୁ ଆମେ ଏଇନେ ଖୋଜୁନେ ଠିକ କି ଯେତେବେଳେ ଜୋରିଆ ମେଘ ହଉଥିବ ଚାରି ପାଞ୍ଚ ଦିନି ଆକାଶ ମେଘ ଛିନ୍ନ ସେତେବେଳେ ଆମେ ଖରା ଖୋଜିବା। ଖରା ନହେଲେ ଆମ ଫସଲ ପ ଯିବ ପାଣି ଯଦି ଜମିକି ରହିଲା ବିଲ ବାଡିରେ
ହୁଁ ଏଇ ତ ଏମିତି
ପ୍ରକୃତିର ଯାହା ନିୟମ ସେୟା ହବ ଆଉ ସେ ବିଷୟରେ ଅଧିକ ଆଉ କହିଲିବା କଣ ହବ?
ଆଉ ତମର ସବୁ ବିଲ ରେ କଣ କଣ ଖର୍ଚ?
ଆମର ମୁଗ ଉପଡ଼ା ସରିଲାଣି ସରିଯାଇଥିଲା। ଏନେ ଖରାଟିଆ। ଚାଷ କରିଦେଇଛୁ। ଖରାଟିଆ ଚାଷ କରିଛୁ। ତଳି ଅକ୍ଷତୃତୀୟା ବୋଲି ଆମର ଓଡିଆରେ ଗୋଟେ ଅ ଛି ପର୍ବ ସେ ଅକ୍ଷତୃତୀୟ ରୁ ଆମର ଅକ୍ଷି ମୁଠି ପକାଯାଏ।
ହୁଁ,
ତାପରେ ଏଇନେ କରିବୁ ଚାଷ ବାସ ତ ଚଲେଇଛୁ ଆଉ। ଚାଷ ଘର ପିଲା।
ବିଲ ଆଡେ ପାଣି ଫାଣି କେମ୍ ସୁବିଧା ଅଛି ଯିବାର?
ହୁଁ ନାଳ କୂଳ ବିଲ, ଗାଁ ପାଖରେ ଗୋଟେ ନାଳ ଯାଇଛି ନାଳରୁ ପାଣି ଆସୁଛି, ଆଉ ନାଇଁ ସେ ଆମେ ସେ ପମ୍ପ ମଟର ସାହାଯ୍ୟରେ ହଉ କିମ୍ବା ହାତରେ ହଉ ବିଲରେ ପ୍ରାୟ ପାଣି ମଡେଇ ଦଉ। ଚାଷ ହେଇଯାଏ।
ବିଲରେ ତଥାପି କେତେ ପରିଶ୍ରମ ତୋମର ହୁଏ?
ହଉ ତାହେଲେ ମୁଁ ରହୁଚି।
ହଁ।